ହଁ କହ।
ହଁ ଏବେ ଟିକେ ଛାଡିଲା ନାଁ ବର୍ଷା।
ହଁ ବଧେ ଟିକେ କମିଛି ବାହାରେ।
ହଁ ଘଡଘଡି ତ ଜୋର ହଉଚି ଆଉ।
ହଁ ବରା। କ କରେଣ୍ଟ ଟା ପଳେଇଲା ଟିକେ ନିଦ ଲାଗିଲା କେମିତି ଶୋଇବ କେଜାଣି।
ହଁ କରେଣ୍ଟ ତ ପଳେଇଲା ଆଉ କଣ କରିବା।
ହୁଁ। ଆଉ କଣ କହ? ବଲ୍ ବେଳେ କନ୍ ପାଇଁ ଲଗେଇଲ। ଏଇ ନାଇଁ ଏ ହଁ। କରେଣ୍ଟ ପଳେଇଚି ତ ଚାର୍ଜ ଲାଇଟ୍ ଟା ଲଗେଉଚନ୍ତି ତ କଥା ହଉଥିଲି ଆଉ।
ଓହୋ ହଉ।
ହୁଁ
ଆଉ କ୍ରିକେଟ ହେରିକା ଦେଖୁଛୁ କି ତୁ ନା ନାଇଁ?
ନାଇଁ ଦେଖୁନି।
ଉଁ ହୁଁ।
ମତେ ବି ଭଲ ଲାଗେନି ଦେଖିବାକୁ ମୁଁ ଦେଖିନଥାଉଛି ଆଉ।
ଉଁ ହୁଁ ଆଛା ଆଉ କଣ ଦେଖୁ ତାହେଲେ? ଆଁ
ଏମତି
କଣ?
ସେରି ସିରିଏଲ ସବୁ ଦେଖେ।
ଓହୋ କଣ କେଉ କି ସାସ ବି କ ବି ବୋହୁକି।
ଆ
କଣ ହିନ୍ଦୀ ନା ଓଡ଼ିଆ?
ହଁ ହିନ୍ଦୀ।
ଓହୋ ଆଛା।
ଆକାଶ ପୁରା ଛିଡ଼ିଗଲା ଭଳିଆ ଘଡ଼ଘଡ଼ି ମାରୁଛି।
ହୁଁ ସେଇଆ ପା ବର୍ଷା ଆଉ ଟିକେ ଯୋଉ ରାଜି ଦିଅନ୍ତା ଭଲ ହୁଅନ୍ତା।
ହଁ ରାଜିଲେ ତ କାହିଁ।
ହୁଁ କମି ଗଲା ବା।
ହଁ
ଉଁ ନିଦଟେ ଲାଗିଲା ଦି ପରେ।
ସେଇଟା ତ
ହୁଁ ଆଉ କଣ କହ? ରାତିରେ
ରାତିିରେ ମୁଁ ଟ୍ୟୁସନ ଯିବି ଆସିବି ରୋଷେଇ କରିବି।
ହୁଁ କଣ ଖାଉଛ ରୁଟି ନା ଭାତ?
ଭାତ ତମର କଣ ଖାଉଛ ରୁଟି?
ହୁଁ ଘମର ଆବେ ରୁଟି ଖାଇଛ।
ଓହୋ ନିଦ ହଉଚି ରୁଟି ଖାଇଲେ।
ହଁ ହେଇଯାଉଛି।
ହଁ
ମୁସ୍ତ୍ରୀ ତ ଘଲ କରିଛି ନା ରୁଟି ଖାଇବାକୁ ପଡୁଛି।
ଆ
ହୁଁ ତୁ ସବୁବେଳେ ଭାତ ହେଲୋ
ହଁ ମୋର ସବୁବେଳେ ଭଲ। କଣ ଗ୍ରହଣ କଣ ଲାଗିଥିବ ବ ହିଁ ଯୋ ଖା ଭା ତ ଖାଉନି, ସେତେବେଳେ ବଡ ବିରକ୍ତ ଲାଗୁଛି।
ଓହୋ। ଆଚ୍ଛା।
ହଁ।
ଆଉ କଣ କହ? ଖବର। ଆମ ବିଦ୍ୟାଳୟ ଆଡେ ଯାଇଥିଲୁ?
ନାଇଁ ମୁଁ ଯାଇଥିଲ କି? ଯାଇନି ତମେ ଯାଇଥିଲ କି?
ହଁ ମୁଁ ବି ବଉ ନାଇଁ ମୁଁ ବି ଯାଇନି ବା। କେବେଟାରୁ। ଏବେ ତ ମୁଁ ଶୁଣୁଥିଲି କଣ ବହୁତ ସୁନ୍ଦର ହେଇଯାଇଛି।
ହଁ ସବୁ କହୁଛନ୍ତି, ସବୁ ସୁନ୍ଦର ହେଇଛି।
ହୁଁ। ନୂଆ ଫାଇପ୍ ଟି ପ୍ଲାନରେ ହେଇଛି। ଗଛ ପତ୍ର ସବୁ ଲାଗିଛି ଇଏ କରିଛି।
ହଁ। ଆ କିିଛି। ଏବେ ମୋଦି ସରକାର କଣ
ନୂଆ, ନବୀନ ସରକାର ହଁ। ନବୀନ ସରକାର ଗୋଟେ ଭଲ କାମ କରିଦେଇକି ଗଲେ, ଆଉ କିଛି କରନ୍ତୁ କି ନ କରନ୍ତୁ। ସବୁ ସ୍କୁଲ ଯାକକୁ ଆଧୁନିକ କରିବେ। ଆଁ?
ନିର୍ବାଚନ ପାଇଁ ସବୁ କୋରୁଛନ୍ତି।
ଏମାନେ ଇଏ ଆସ ସେ କଣ କରୁଛନ୍ତି କି? ସେ ନିର୍ବାଚନ ପାଇଁ ହଉ କି ଯଉଡା ପାଇଁ ହଉଛି ହଉ। ସ୍କୁଲ ଯାକ ଟିକେ ଭଲ ତ ହେଲା ନା। ଆଗରୁ ଯେମତି ଥିଲା?
ହଁ।
ସବୁ ସ୍କୁଲ କୁ ପଇସା ଦେଇ ଦେଇେଇକି ନା, ବଜେଟ ଦେଇକିନା ଭଲ ଇଏ ବନେଇଛନ୍ତି।
ଇଂଲିଶ ମିଡିୟମ୍ ସ୍କୁୂଲ ଟାଇପ୍ ର।
ସେଇଟା ତ।
ହୁଁ। ହୁଁ। ତାହେଲେ ତୁ ଆମିଷକୁ ଭଲ ପାଉଛୁ ନାଇଁ?
ହଁ।
ହୁଁ। ଏମିତି ତାହଲେ ଆଉ ଏ ଏମିତି କେବେ ବି ଆଉ ଚିକେନ କି ଛେଳି ମାଂସ ଘରିକା ଖାଉନୁ?
ମୁଁ ଖାଇଲେ ଖାଇଦିଏଯେ, ମତେ ସ୍ମେଲ୍ ପରେ ଆସନ ମୁଁଇତ ଭଲ ଲାଗେନି କେମିତି କେମିତି କେମତି ଲାଗେ ମତେ ଟିକେ ଇଚ୍ଛା ନାହିଁ ଯୋଉ ଦେଶୀ ଦେଶୀ ବାଲା କୁକୁଡ଼ା ନାଇଁ କି?
ହୁଁ ହୁଁ।
ହୁଁ। ସେଗୁଡ଼ା ଖାଇଯାଏ।
ଛି, ସେ ଜାଗାତ ତ ଆହୁରି କଦର୍ଯ୍ୟ। ନାଳରେ ବୁଲନ୍ତି, ଇଏ ହୁଅନ୍ତି। ହୁଁ, ଛି ଛି ସେଯାକ ସବୁ ପୋକ ଜୋକ ଖାଇକି ରୁହନ୍ତି।
ମୁଁ ଖାଇଲେ ବଏଲରୁ ଖାଏ ସିନା।
ଖାଇଲି
ତମ ଘରେ କୁକୁଡା ଫୁକୁଡା ପାଳୁଚ ନା କଣ ଗାଁ ଆଡେ?
ଗାଁରେ ଆମର ରଖିଚୁ କୁକୁଡା।
ଛେଳି?
ରଖିନୁ।
ହୁଁ।
ଛେଳି ରଖିଲେ ବେଶୀ ଯତ୍ନ ନବାକୁ ପଡୁଚି।
ହଁ ଘାସ ଆଣିକି ଦିଅ ଅଣ୍ଡା ଦିଅନ୍ତି?
ହଁ।
ବିକୁଚ ନା ନିଜେ ରଖିକି ମାରିକି ଖାଉଚ?
ଅଣ୍ଡା-ଅଣ୍ଡା ହିଁ ଖାଉଚ ନା ତାଙ୍କୁ ମାରିକି ଖାଇ ଦଉଚ?
ନାଇଁ ଅଣ୍ଡାରୁ ଚିଆଁ ହଉଚି।
ଅହୋ ଆଚ୍ଛା। ସେଇ ଚିଆଁ ଆଉଥରେ କୁକୁଡ଼ା ହଉଚି ତମର ନାଇଁ?
ହଁ।
ଆଉ ଗାଈ ହେରିକା ରଖିିନ?
ନାଇଁ ଗାଈ ଛେଳି କିଛି ରଖିନୁ ଖାଲି କୁକୁଡ଼ା ହିଁ ରଖିଛୁ।
ହୁଁ ଗାଈ ହେରିକା ଆହୁରି
ଜୋର୍ସେ
ନାରାୟଣ ଶୁଣିଲୁ ତ? ତମର ସେପଟେ ବି ସାଉଣ୍ଡ ହଉଚି ଏମିତି?
ହଁ।
କେତେ ଜୋର୍ ଘଡଘଡି।
ନାରାୟଣ-ନାରାୟଣ ଭାଇ।
ସିଟି ଏକ୍ଜାମ୍ କେବେ କହୁଥିଲୁ ତମର?
ଜୁଲାଇ ଲାଷ୍ଟ।
ଜୁଲାଇ ମାସ ଲାଷ୍ଟରେ?
ହଁ।
ମାସେ ଅଛି ପଢାପଢି ପାଇଁ।
ନାଇଁ ପଢିନି ତ ଦେଖୁଚି ପଢିବି।
କଣ ପାଇଁ ପଢୁନୁ?
ପଢିନି ଆଉ ପଢିବି ଦେଖିବି ପରୀକ୍ଷା ଟା ଦେବି କଣ ହଉଚି।
ହଁ ଡେଲି ଦି ଘଣ୍ଟା ଲେଖେ ଘଣ୍ଟାଟେ ଲଖେ ହେଲେ ଦେ ଟିକେ। ହେଇଯିବ ହେଲେ ବଡ କେଡେ ବଡ କଥା।
ହଁ।
ବସିବା ଟାରୁ ଖାସିବା ଭଲ ନା ନାଇଁ।
ତ
ହୁଁ। ହୁଁ।
ଘଡଘଡିଟା ପରା ଘଡଘଡି କେତେ ଜୋର ସେ ଘଡଘଡି ଗୋଟେ କେତେ ଜୋରଷେ ମାଗିଲା ଯେ
ହଁ ପରା ଚମକେଇ ଦଉଛି ପୁରା ଘଡ ଘଡି।
ହ।
ସେଥିପାଇଁ ତ କୁହନ୍ତି ମାମୁଁ ଭଣଯା ଗୋଟେ ଘରେ ରହିବନି।
ହଁ।
ହୁଁ। ଆଉ ଯୋଉ ସେଇଠି ଯୋଉ ପଢିବାକୁ ଯାଉଥିଲୁ କେମତି କଣ ଲାଗୁଥିଲା ଭଲ ଲାଗୁଥିଲା?
ହଁ ହଁ ଭଲ ଲାଗୁଥିଲା।
ଉ ନିଜେ ଜଣେଇ ହିଁ ଯାଉଥିଲୁ?
ହଁ। ମୁଁ ପିଲା ପଢ଼ୁ ଥିବେ ନା ତମକୁ ତା ଦେଖିକି ପଢେଇିବା ପାଇଁ ଇଚ୍ଛା ହବ।
ଜଣେ ଯାଉଥିଲୁ ଜଣେ ଆସିଥିଲୁ?
ହଁ ଦିଦି
ପିଲା‌ ମାନଙ୍କ ସାଙ୍ଗେ ମିସେଇ ଥିଲ?
ହଁ
ବହି ଖାତା ଧରିି କି ଯାଉ ଥିବ
ହଁ ଧରିକି‌ ଯାଉଛି। ନାଇଁ ଧରକି‌ ଯାଉଛି। ସେଠି ସେଠି ଅଛି ବହି ଗୁଡାକ ବି ଅଛି ଯେ ତମେ ଯଦି ନିଜର ଧରିକି ଯିବ ପଢେଇକି ଆସିବ ଆଉ ସେଇଠୁରୁ କାଢିଲେ ବି ହବ।
ଓ ହୋ। ଏବେ ବୋଧେ ସେ ଉପରେ ଆହୁରି ବନା ହଉଛି?
ହଁ ଉପରେ ଆଉ ଗୋଟେ ବହ୍ନ ହଉଛି ପିଲା ବହୁତ ହେଇ ଯାଉଛନ୍ତି ନା। ଏକ୍ସାମ ପାଖାପାଖି ଯା ବହୁତ ହେଇଯାଇଛନ୍ତି ପିଲା।।
ହୁଁ ବା ଓ ସେଇଠି ବସିବାକୁ ଭଲ ଜାଗା ହଉନି। ଉପରେ ଗଲକୁ ବି ବସିଲେ ବି ପଢିବାକୁ ସୁବିଧା ଲାଗୁନି ଆଉ ଏତେ ଗହଳି ଯୋଉ ହେଇଯାଉଛନ୍ତି।
ହଁ।
ହୁଁ। ହେଲା ଆଉ ଥରେ ଆଉ ଏବେ ଯାଉନୁ ଘରେ ତ ଅଛୁ ଯାଉନୁ କଣ ପାଇଁ?
ଯିବି ଆଉ।
ଓ ହୋ।
ସରିଯାଇଛ
ରଖୁଛି ହଁ।
ହଁ ହଁ ରଖୁଛି।